ହେଲୋ।
ଭାଉଜା ନମସ୍କାର।
ମାମା ସିଆଡେ ନମସ୍କାର କଣ କରୁଛ??
ହେଇ ବର୍ଷାରେ ବର୍ଷା ବାହାରେ ହଉଛି ବସିିବ ଆଉ
ହଁ ହଁ ବା ଆଜି ପାଗଟା ବାା ସେମିତିଆ ହେଇଛି ଯୋଉ ବର୍ଷା କୁହ ନା ଆମ ଏଡେ ତ ସଖାଳୁ ହଉଛିି ବର୍ଷା ମୁଁ ଆଉ ସକାଳୁ କଣ ଆଜି କିଛି କରିିବନି ହଁ ବା କଣ ମୌସମୀ ହତାଶ ଏମିତି ପଳି ଆସିଲା। ଜଣା ବ ନେଇେଇକିଛି ଆଉ ବର୍ଷା ମତେ- ଖରା ଦିନେ ତ ମତେ ଭାରି ବର୍ଷା ଲାଗେ ଭଲ ଲାଗେ ବର୍ଷା ଦିନେ ହେଲେ ପଚରା ପଚରା ସେଟା ସତରେ ମତମତେ ଜମା ଭଲ ଲାଗନି ବର୍ଷା ଦିନ ଟା।
ବର୍ଷା ଦିନ ଟା ଭଲ ଲାଗେନି ବା।
ନା ଏପାଗ ଗରମ ଗରମ କଣ ଖାଇଦବ ଛଣାଛଣି ଘୋଡେଇ ପୋଡେଈ ହେଇକି ଶୋଇ ପଡିବ
ଆଉ କଣ କରିଛ ନା?
ନା ନା ଆଜି ସକାଳେ ଆମର ହେଇଥିଲା ପୁରୀ, ଆଳୁକଷା ହେଇଥିଲା ଅଵିକା ହବ କଞ୍ଚନଫୁଲ ତରକାରୀ ଡାଲମା ହେଇସାଲାଣି ଭାତ ହେଇସାଲାଣି। ଆଉ ଗୋଟେ କଣ ପୋଡା ପୋଡି ପାଗ ହବ ଆଉ ତମର ଆଜି କଣ ହେଇଛି?
ଘରେ ସବୁ କଣ କରୁଚନ୍ତି?
ଘରେ ଏଇ ଝିଅ ଶୋଇଚି ତା ବାବା ବି ଶୋଇଚନ୍ତି ଆସଚନ୍ତି ତ। ସିଏ ଶୋଇଚନ୍ତି ବାପା ତାଙ୍କର ତାଙ୍କ କାମରେ ବ୍ୟସ୍ତ। ବୋଉ ସେପଟେ ଶୋଇଚନ୍ତି, ଆଉ ମୁଁ ମୋର ଏପଟେ ରୋଷେଇ ଘରେ ଆଉ।
ହଁ ତମେ ରୋଷେଇରେ ଲାଗିଚ, ଆଉ ରୋଷେଇ କରୁଚ, ରୋଷେଇରେ ଆଜି ଆଇ ତମେ କରୁଚ କଞ୍ଚନ ଫୁଲ ତରକାରୀ?
ଆଜ୍ଞା।
ଆଉ କଣ ହବ?
ଡାଲମା ହେଇଚି ଆଉ ପୋଡା ପୋଡି ପାଗ ଗୋଟେ ହବ ଆଉ।
ତାହେଲେ ଆମକୁ ଟିକେ ଦିଅ।
ହଁ ଆସୁନ ମୁଁ ତ ସେଇଥିପାଇଁ କଲ୍ କରଥିଲି ମୁଁ କଇନି କଲ୍ କରିକି ଡାକେ ଆସିବେ ଝିଅ ଆସ।
ହଁ ମୁଁ ଯିବି ଆଉ ତମେ କିନ୍ତୁ ଗୋଟେ ଦୁଃଖର କଥା କଣ କି ବର୍ଷା ଟା ହୋଉଚି ତ। ଆଉ ତମ ଘରକୁ ଯିବା ପାଇଁ ଏଇ ଫୁଣା ମତେ ଛତା ଧରିକି ଯିବାକୁ ପଡିବ। ଆଉ ସ୍କୁଟିରେ ମୋର ଚାର୍ଜ ନାହିଁ ତ ଆଉ ସେଇଥିପାଇଁ ଯାଇପାରିବିନି। ଆଉ ତମେ କରିକି ସନ୍ଧ୍ୟା ଓଳୁକୁ ଯଦି ହବ ପକୁଡି ଟିକେ ଦିଅ।
ହଁ ଆସୁନ ହବ ଆଉ ଏଇ ଗୋଟେ କଥା। ପକୁଡି ଫକୁଡି ହବ ଯାହା କହିବ ତାଆ ହବ ସନ୍ଧ୍ୟା ଓଳୁକୁ। କାଲି ବାର ଅଛି ଆଜି ରହିଯିବ କାଲି ଚିକେନ କଷା କସ ଷା ଟିକେ ହବ ଆସଛନ୍ତି ଆମ
ବହୁତ ବଢିଆ।
ହଁ ଇଏ ଆସଚନ୍ତି ନା ଯାହା ବି ହେ ହଁ ଯାହା ବି ହେଲେ ତ ହବ ଆଇଁଷ ଆଉ କାଲି ଆଉ। ଆଜି ତ କଉଥିଲେ କଇଲେ ଏ ପାଗକୁ ଚିକେନ କସା ଭଲ। ମୁଁ କଇଲି ଆଜି ଶନିିବାରଟାରେ କୁ କୁଅନା କୁଅନା ଅମାବାସ୍ୟା, ପୂର୍ଣମୀ, ସଂକ୍ରାନ୍ତି ତାଙ୍କର କି ଛି ନାଇଁ ସବୁଦିନ ଦେଲେ ବି ଚଳିବ। ସବୁବେଳେ ଦେଲେ ଚଳିବ, ଗୋଟେ ଥାଆନ୍ତି ଟିକେ କତିପି ସିଏ କାହା କଥା ଶୁଣିବେ ସିଏ ତାଙ୍କର କହିବେ ବାପା ବୋଉ ହେଲେ ସବୁଠୁ ବଡ ଠାକୁର। ଆଉ କୋଉ ଠାକୁର ନାହାଁନ୍ତି ବାପା ବୋଉ ତ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି ଆଉ କେହି ସନ
ମୁଁ କହିଲି ସେ ଭଲ କଥାଟେ କହୁଚନ୍ତି ଯେ
ହଁ ହେଲେ ଜହାବି ହେଲେ ସିଆଡେ ଆମେ ଫେରେ ଅଛୁ ଯେବେ ନୀତି ନିୟମ ସବୁ ଅଛି ନା ନାଇଁ ମାନିବା ନା ନାଇଁ ତାଙ୍କର ସେ ସବୁ ନାଇଁ। ଯୋଉଦିନ ଆସିବେ ମାନେ ସାଙ୍ଗେ ସାଙ୍ଗେ କାଲି ଟିକେ ପାଗ
ହଁ।
ହଁ ବା କାଲି ଟିକେ ପାଗ ଟା ଟିକେ ଥିଲା ବର୍ଷା ପାଗ ଥିଲା ନା କାଲି ଆସିକି ପହଞ୍ଚିଲେ ସନ୍ଧ୍ୟାବେଳେ। ସିଆଡୁ ପକୁଡି ନେଇକି ଆସ ଥିଲେ ଆମେ ସବୁ ଟିକେ ଟିକେ ଖାଇଲୁ, ଚା ଟିକେ ପିଇଲେ ଆଉ କାଇଁ ବୋଉଙ୍କ ଦେହ ଟିକେ ଭଲ ନାହିଁତ, ସେଥିପାଇଁ ତାଙ୍କ ମନ ଟା ଟିକେ ଭଲ ନାହିଁ ଆଉ କଇଲେନି- ଚିକେନ ଫିକେନ କଥା କିଛି କଇଲେନି ମୁଁ କଇଲି ଓହୋ ମୁଁ ଟିକେ ହାଲକା ମାରଲି ମାନେ ଆଜିଟା ଟିକେ ଆଜି ଦିନ ଟା ମୋର ଭଲରେ ଗଲା। ଖାଲି ଫୁଟା ତରକାରୀ କରଦେଲି ରୁଟି ନା ଆଜି ତ ହାଁ ନା।
କାଲି ଯାଆ ହବ ଆଉ।
ହଁ କାଲି ତ ଚିକେନ ସିଓର ହବ ଆଉ। ଏମତି କଥା କାହିଁକି କୋଉଚୁ? ହଁ ଅଳ୍ପ
ଚିକେନ କଣ୍ଟା ପିସ ଦବ ମତେ।
ଓହ ହଁ ଇଏ ଯେବେ ଆଣନ୍ତି କଣ୍ଟା ପିସ ଆଣନ୍ତି ଏଇ ଆମ ପୁଅଙ୍କୁ ସିଏ ଚିକେନ ବାଲା ଠକିଦିଏ, ସେଇ ଦେଇଦିଏ କ ତା ଗୁଡା ନନେଲେ ଆ ଇଏ କଣ ଆମ ଝିଅ କଣ ଯେତେବେଳେ ଆଣନ୍ତି କଣ୍ଟା ପିସ ଆଣନ୍ତି। ମୋର ତ ଗୋଟେ ଦିନ ଖାଇବା ପାଳି କେବଳ ବୁଧବାର, ଆଉ ମୁଁ ଏବେ ଭାବିଦେଇଚି ଆଉ ଆଇଁଷ ଖାଇବିନି ଆଇଁଷ ଖାଇଲା ବେଳକୁ ଭଲ ଲାଗୁନି ଆଉ। ବାପା ତ ତାଙ୍କର ଖାଆନ୍ତିନି ବି ସିଧା, ଆମ ବାପା ବାପା ବି ଏତେ କଣ ଖାଆନ୍ତି ଆଇଁଷ ବାପା ତାଙ୍କର ଏତେ ଆଇଁଷ ଇଏ ବି ମୋ ପାଇଁ ସେଇ କେବଳ ବୁଧବାରେ ଖାଉଛନ୍ତି ଆଉ କୋଉ ବାରେ ଖାଉନାହାନ୍ତି ଆଉ ଏମତି ଆଉ, ହଁ
ଆଉ ତମ ଘରକୁ କଲ କରିଥିଲ?
ହଁ ଘରକୁ କରିଥିଲି ଆଜି ଆମ ସେ ଯିବେ ବୋଲି ବୋଉ ମାମୁଁ ଘରକୁ ଯିବେ ବୋଲି ଭାବିବଥିଲେ ଆଉ ମାମୁଁ ଘରତ ଯାଇ ପାରିଲାନି ସେ ଆମ ଯ ଅଜା ଜଣେ ଏସ କରି ଯାଇଥିଲେ ତାଙ୍କର ଆ ଏଗାର ଯିବେ ବୋଲି ଆଉ ସେଏ ତ ଏ ଯୋଉ ବର ଶା ବର୍ଷାକୁ ସେ କୁଆଡେ ଯିବେ? ଆଉ ଆମର ସେ ନାନୀ ଝିଅଟା ଘରେ ରଉଛି ଆମ ଘରେ, ହଁ ବା। ମେନ୍ କଥା ହେଲା ଯିବା ପାଇଁ କିଛି ଅସୁବିଧା ନାହିଁ ଅଟୋ କରିକି ଯିବେ କି କଣ କରିବେ ମେନ୍ ଘର ଏକା ହେଇଯାଉଛି ନା ଆମ ଘରେ ସେଇ ନାହାନ୍ତି ସେମିତି ଯିବେ ଆଉ ଝିଅ ଟା ବି ନାଇଁ ତାଙ୍କର ଏଇଖିନା ସ୍କୁଲ ଖୋଲିଛି ସେ କୁଆଡେ ଆସିବେ ଆଉ
ଭାଇ ଆସିଲେ ଆସିକି ଗଲେଣି
ହଁ ସମସ୍ତେ ଆସିଲେ ଏଇ ରଜରେ ଆସିଲେ ଆଉ ଆଉ ତ ଆସିନାହାନ୍ତି ଏବେ ଆଉ
ଓହୋ ଆଉ ତମ ଘରେ କିଏ କିଏ ଆସିନାହାନ୍ତି ତମ ଘରକୁ
ନା ନା ଆସିନାହାନ୍ତି ସବୁ ସେଇ ରଜରେ ଆସିଥିଲେ ଆଉ ଏବେ ଆସି ମୁଁ ଟିକେ ଧାନି ଚିନି କିମି ତ ଆଉ ଯାଇପାରିନି ତ ଏଇଆଡେ ମନେ ପଡୁଛି କଣ କରିବେ ହେଇ ଯା ଟିକେ ଫୋନରେ ଦେଖିଦଉଛି ମନେ ପଡୁଛି ଫୋନ ରେ ଟିକେ ଦେଖିଦଉଛନ୍ତି ଆଉ କଣ କରିବେ କୋଉ ପାଖରେ ହେଇଛନ୍ତି ପଳେଇଆସିବେ ଆଉ ଆସିପାରୁନାହାନ୍ତି ଆଉ କଣ କରିବା
ସେଟା ଅଛି ନା ଡିଟା
କୁହ ହି କୁହନି ସେ ଯାହା ହଁ ତା ବାବାକୁ ଦେଖେଇକି ଯାହା ଖୁସି ହଉଛି ଫିଜେରେ ଖାଲି ନାଚ ହବ ନାଚ ହବ ବୋଲି ହଉଛି କଛି ଜିନତି
ଆଉ ଡିଜେ ଟା ଦେଇଦିଅ ସେ ନାଚୁ ବର୍ଷା ଦିନରେ ବର୍ଷାକୁ ଛାଡି ଦିଅ ତକୁ
ହଁ।
ବର୍ଷାରେ ତାକୁ ଭିଜିବ ଯାଇକି ବାହାରେ
ତ ପିଲା ଆଉ ହଁ ତା ଘରେ ସେ ପୁଅ ତାକୁ ଗୋଟେ ମାନେ କିନ୍ତୁ ସେ ଯାହା ଯିଦି କରୁଛି ସାଙ୍ଗେ ସାଙ୍ଗ ଆଣିକି ଦେଇଦଉ ଯାହା ବି ଯିଛି ସାଙ୍ଗେ ସାଙ୍ଗ
ଆଉ ସେ କାନ୍ଦିଲେ ସହି ପାରୁନାହାନ୍ତି ଆଉ
ହଁ।
ସେ ନଣ୍ଡା ହେଇଯାଇଥିବେ
ହଁ।
ତା ଚୁଟି ଆଉ ନାହିଁ ବା ନଣ୍ଡା ହେଇଛି
ହଁ କୁହନି କୁହନି ତା ଚୁଟି ଏଇ ଗରମ ତୁ ସବୁ ମୁଣ୍ଡରେ ସବୁ ବାହାରିଗଲା ଯା ଖ ସେଥିପାଇଁ ତାଉ ଲଣ୍ଡା କରା ହେଲା ଏଇଟା ବାପା ପୁରା ଚିଡିଚଣ୍ଡି କାଇଁ ତ କେତେ ଲଣ୍ଡା କରିଥିବ ଭଲ ଦେଖା ହବନି ଝିଅ ଛୁଆ ସେଠିକେ ଚୁଲ ପୁର ଅଛୁ ଦେଖିବା ଆଉ କରାହବନି ଏ ଲାଷ୍ଟ
ସିଆରି ଗଳି ପଡିବ କୋଉଠି ମୁଣ୍ଡ ଫାଟଯିବ
ସିଏ ତ ନିଜେ ହୁସିଆରି ଆମେ କଣ କରିବୁ ତାକୁ ହଁ। ନା ନା ସିଏ ପୁରା ହୁସିଆରି। ଆଉ କଣ ମ ଆଉ ଏଇଆ କଥା ଆଉ ପାଗ ଯେମିତି ହେଇଛି ଖାଲି ଶୀଘ୍ର ଶୀଘ୍ର ଟିକେ କାମ ଧନ୍ଦା ସାରି ଖାଇଦେଇକି ଶୋଇପଡ଼ିବ।
ଭଲ କରିଥିଲେ ନା।
ହଁ, ଫୋନ କରିଥିଲା ଅବିକା କଥା ହଉଥିଲି ଯେ ତା ଟିକେ ମନ ଟା ଭଲ ନାହିଁ ଆଉ ସେଇଥିପାଇଁ ନାଇଁ ଏଇ ସବୁ ଏ ଘର ଭିତରେ ଟିକେ ଯା ହଁ ଯାହା ଶାଶୁ ଏଇ ସବୁ ଟିକେ ପାଟି ତୁଣ୍ଡ କରୁଛନ୍ତି ତାକୁ ଟିକେ
ଓହୋ ସେଇଥିପାଇଁ ହେଇଥିବ ଆଉ ମନ ଦୁଃଖ ଆଉ ହଁ ସେଇଟା ସବୁ ଘରର କାହାଣୀ ଆଉ। ସେଟା ତ ହୁଏ ସେମିତି ଆଉ କହିଲେ କଣ ଆଉ।
ହଁ ବା ମୁଁ ବା ତାକୁ ସେଇ କଥା ବୁଝଉଥିଲି।
ଚଲେଇଚ।
ହଁ କାହିଁ କହୁଚ ରୋଷେଇ ଶୀଘ୍ର କେମିତି ସରିବ। ଖିଆପିଆ ହବ।
ବାବୁ ଖାଇବେ ଆଉ।
ବାବୁଙ୍କର କଣ ଅଉଛି ତାଙ୍କର କିଛି ନାହିଁ।
ବାବୁଙ୍କ କଣ ଖାଇବା ଟାଇମ କେତେବେଳ ବାବୁଙ୍କର?
ସିଏ ତାଙ୍କର ଠିକ୍ ନାହିଁ ଘରେ ରହିଲେ କେତେବେଳେ ଖାଇବା ପିଇବା କଣ ହଉଛି ତାଙ୍କର ଠିକ କିିକଣା ନାହିଁ ଯେ। ଆଉ ସେଠି ଥିଲେ ସିନା ଡୁଟି ଇଏ ସିଏ। ଖାଇବା ଟାଇମ୍ ଟେବୁଲ ରଖୁଛନ୍ତି ଇଏ।
ପତଳା ହେଇଗଲେଣି ଝଡିଗଲେଣି।
ହୁଁ ତାଙ୍କର ଗୁଣରୁ ସେଠି ସିଏ ସିନା ନିଜେ ତାଙ୍କ ତ ନିଜେ ସି କୋଉ ଘରେ ରହୁଛନ୍ତି ନିଜେ କରିବ ଖାଇବ ତାଙ୍କୁ ରୋଷେଇ କରିବା। କଷ୍ଟ ଲାଗୁଛି ଡିଉଟି ବଳେ ଆସିଛନ୍ତି କରକୁ
ହଁ ଟିକେ କଷ୍ଟ ଲାଗିବନି ନାଁ ଆସିବେ କଷ୍ଟ ଲାଗିବନି।
ହାଁ। ହ ଆମେ କୋଉ ରହୁଛୁ ତାଙ୍କ ପାଖରେ ଆମେ ତାଙ୍କୁ କରିବି ରହୁ ଆଉ ଦି ଦିନି ତିନ ଦିନ ତମୁ ଆମେ କରିଦିବୁ କ କହୁ ଯାହା ଖାଇବେ।
ହଁ ଛୁଆ ଟା ଛୋଟ ଅଛି ଆଉ ଯିବ କଣ। ଛୁଆ ଟା ସିନା ବଡ ହେଇଲେ କଣ କରିବ ସେ ଛୁଆଟା ଛୋଟ ଟା ଆଉ ଯିବ କଣ ରୋଷେଇ କରିକି ଦବ।
ବୋଉ ତାଙ୍କର ସିଏ ମାନେ ତାଙ୍କ ପୁଅ ଆସିଲା ମାନେ ଘରକୁ ଏଟା କର ସେଟା କର। ସବୁ ପ୍ରକାର। ବୋଉ ଟିକେ ବେଶୀ ଭଲ ପାଆନ୍ତି ତାଙ୍କୁ।
ହଁ ଆଉ ତମର ତମର ଦିଟା ନଣନ୍ଦ ନାଁ କେତେଟା?
ମୋର ତିନି ଚାରିଟା ସୁନ୍ଦର ନଣନ୍ଦ। ତିନି ଚାରି ଜଣ ହଁ ସେମିତି ସେମିତି ତ ନଦେଇଲେ ମାନେ ସେ ଘର ଏ ଘର ବଡଶ ଆମର ଚାରି ଜଣ ବାପା ନାଁ ବଡ ଶ୍ୱଶୁର ମଝିଆଁ ଶ୍ୱଶୁର ଫ ତାଙ୍କ ତିନି ନମ୍ବର ଶଶୁର ତୁରା ଆମ ବାପା ସମ ସାନ। ସେମିତି ଲଗେଇଲେ ହେଇଗଲେଣି ଆସ ଆଠ ନଅ ଜଣ ହଁ। ଆଠ ନଅ ଜଣ ନଣନ୍ଦ ଆମର ହେଲେ। ଆଉ ମୁଁ ହେଲି ମୋ ତଳେ ଦିଅର ସେବଳ ଜଣେ ଆଉ ସବୁ ସମସ୍ତେ ଦେଢଶୁର ସବୁ। ଆମେ କେବଳ ହଁ ଆମେରି ଏଇଠି ଳ ଆମ ବାପା ସାନ ଆମେ ଦି ଭାଇ ବି ହେଲୁ ସାନ ଆଉ ସେମାନେ ସବୁ ଆମ ଉପରେ ଆଉ।
ଆଉ ତମର ପାଖାପାଖି ତ ସବୁ ରହୁଚ ଆଉ ଭଲ ଆଉ ମିଳିମିଶିକି ରହୁଥିବ ଆଉ।
ଆଜ୍ଞା।
ଆଉ ଝିଅ ସାଙ୍ଗରେ ଯୋଉ ଛୋଟ ଛୋଟ ଛୁଆ ଦିଟା ଖେଳୁଥିଲେ ସେ ଅଛନ୍ତି ନାଁ?
ନାଁ ନାଁ ଆଜିପା ବ ବର୍ଷା ହଉଚି ନାଁ ସେଥିପାଇଁ ସକାଳୁ ଆସିଥିଲା ଆମ ସେ ପୁଅ ଭାଇଙ୍କ ପୁଅଟା ସଖାଳୁ ଆସିଥିଲା ଖେଳି ଖେଳିକି ଯାଇଛି, ତାର ଭାରି ଲୋଭ ପିଜାଟା ନବାକୁ ତାର ଗୋଟେ ସେମତି ଅଛି ସେଟା
ଚୁଇଁ କଁ ଖେଳିବ?
ନା ତାର ଗୋଟେ ଅଛି ନା ସେଟାକୁ ନେଇକି ଆସିଥିଲା, ମମି ମତେ ମମି ଡାକେ। ତ ମମି ଆଉ ସେଟାକୁ ଖୁସିିକି ଦେଇଦିଅ, ସେଟା ଖୁସି ଇଏଟା ମତେ ଦେଇଦିଅ। ତାର ଖରାପ ହେଇଯାଇଛି ନା, ସେ ସେଇଆ କହୁଛି ଖୁସି ଜାଣିପାରିବନି ଖୁସିକୁ ଏଟା ଦେଇଦିଅ ଆଉ ମୋ ଇଏଟା ଖୁସିିକି ଦେଇଦିଅ। ଭାରି ଚାଲାଖ ସିଏ ତା ଜିନିଷ କିଛି ଛି ଦବନି କିନ୍ତୁ ହଁ।
ଆସୁଛି।
ହଁ ନହଲେ ହଁ ନହେଲେ ବର୍ଷା ପାଗରେ ତ ଆସନ୍ତାନି, କେବଳ ବେଶୀ ତାର ସେ ଡିଜେ ଠାହିଁ ଲୋଭ।
ଅ ତାଙ୍କ ବଡ ଝିଅଟା ଅଛି ନା ଘରେ ନା କୋଉଠି ତା ମାମୁଁ ଘରେ ଅଛି?
ହଁ ସିଏ ତା ଘରେ ରହୁଛନ୍ତି, ଏଇଠି ଇଏ ପୁଅ ଝିଅ ଦି ଜଣ ଆଉ। ଆଉ ସେ ସବା ବଡ ଭାଇ ହଁ ତାଙ୍କର ଦି ଜଣ।
ସୁବୁନି।
ମୁଁ କହିଲି ପଢୁଛନ୍ତି ନା?
ଅଫ। ହଁ ହଁ ଝିଅରଟ ଏଇ ଦ୍ୱିତୀୟ ହେଲା ପୁଅ ଟା ଅଙ୍ଗନବାଡି ଯାଉଛି ଆଉ।
ହଁ ହଁ ଭଲ ପିଲାଟା କିନ୍ତୁ।
କଣ କରିବା ହଁ ଛୁଆ ଦିଟାଙ୍କ ଭଲ ବହୁତ ଭଲ। କିନ୍ତୁ ଟିକେ ଦୁଷ୍ଟ।